ଯା।
ହଁ ହ୍ୟାଲୋ।
ହୁଁ, ଭାଇ ଭଲ ଅଛ?
ହଁ ଭଲ ଅଛି। କେମତି ଅଛନ୍ତି ଆପଣ?
ମୁଁ ଭଲ ଅଛି। ଆଉ କଣ ଖବର?
ଆଁ, କିଛି ନାହିଁ ଏବେ ତ ଆସିଥିଲି ଅଫିସ୍ ରେ ହିଁ ଅଛି। ଆଉ ଆମର ଏପଟେ ତ ବହୁତ ଜୋର୍ ବର୍ଷା ହଉଛି। ଆ ଆପଣଙ୍କ ସେପଟେ ବର୍ଷା ହଉଚି କି ନାଇଁ?
ଏପଟେ ଆମର ବହୁତ ବର୍ଷା ହଉଛି।
ହଁ ଏ ବର୍ଷା ଦିନ ଲାଗି ରହିଚି କୁଆଡ଼େ, ଭଲ କି ବାହାରକୁ ଯିବା, ଆସିବା କରି ହେଉନି। ଆଉ ବହୁତ ଅସୁବିଧା ହେଉଛି। ସବୁବେଳେ ରେନକୋଟ୍ ଧରିକି ବି ଯାଇ ହଉନି। ବେଳେ ବେଳେ ଓଦା ହେଇକି ବି ଆସିବାକୁ ପଡ଼ୁଚି।
ହୁଁ। ଆଉ ଘର ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ?
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ କଣ ଖାଇଥ?
ଓହୋ ମୁଁ ଆଜି ଭାତ, ଡ଼ାଲି, ଆଉ ଉଁ ବେସ। ତର ଆଳୁ ଭଜା ଆଉ ପାମ୍ପଡ଼ ଖାଇକି ଆସିଚି।
ପାମ୍ପଡ଼। ମୋର ବି ସେମତି ଭାତ, ଡ଼ାଲି, ଭଜା, ଆଉ ମାଛ। ଖାଇକି ଆସିଥିଲେ ଆଉ?
ଆଁ ହୋ ଭଲ ଖାଇବା ଖାଇଛନ୍ତି ଆଜି ଆଉ?
ଉଁ ହୁଁ ଆଉ କୋଉ ଅଫିସ୍ ରେ କଣ କାମ ଭଲ?
ଆ ହଁ। କାମ ଦାମ ସବୁ ଠିକ୍ ଠାକ୍ ଚାଲିଚି ଏବେ। ଆଉ ଏପଟେ ତ ଏତେ ହଁ ବାହାଷାହା ହେଇ ସାରିଚି ମୁଁ ଆଉ ଆଉ ବର୍ଷା ଦିନେ କେମତି କଣ ସବୁ ଅଫିସ୍ ଯିବା, ଆସିବା କରୁଚନ୍ତି?
ବର୍ଷା ତ ହେଉଚି ଭାଇ ବର୍ଷାରେ। ମାନେ କଣ କହିଲ? ଯିବା ପାଇଁ ତ ବହୁତ ଅସୁବିଧା ହେଉଚି।
ହଁ ଆମର ଏପଟେ ବି ତିନ, ଚାରି ଦିନ ହେଲା ଲଗାତାର ବର୍ଷା ହେଇ ଚାଲିଚି ଆଉ। ଭଲ କି ଡ୍ରେସ୍ ଉଁ ପତ୍ର ଶୁଖୁନି ଇଆଡେ ସବୁବେଳେ ଓଦା ଓଧିକ୍‌। ପିନ୍ଧିକି ରହିବା ପଡ଼ୁଚି। ଏମତି ତ ଦେହ ଖରାପ୍ ହେଇଯିବ।
ହଁ ପରା ମୋର ଏଇ ତ ମଝିରେ ଥଣ୍ଡା ହେଇଯାଇଥିଲା ପୁରା। ମେଡ଼ିସିନ୍, ଫେଡ଼ିସିନ୍ ଖାଇକି ଏବେ
ଆଚ୍ଛା। ଆଉ କାଇଁ ଆପଣ ସହରରେ ସବୁ କଣ ଭଲ ବୁଲିବା ସ୍ଥାନ ଅଛି? କୁଆଡ଼େ କୁଆଡ଼େ ସବୁ ଟିକେ ବୁଲିଚନ୍ତି କୁହନ୍ତୁ?
ଆମର ଏଇଠି ତ ଭଲ ୱାଟରଫୁଲ୍ ଚାରି, ପାଞ୍ଚଟା ଅଛି।
ଆଚ୍ଛା, ଆ କେତେ କେତେ ବାଟା ହବ?
ଏଇଠୁ ପାଖାପାଖି ଗୋଟେ ଦଶ କିଲୋମିଟର ହବ। ଆଉ ଗୋଟେ କୋଡ଼ିଏ କିଲୋମିଟର ପାଖାପାଖି ହବ, ଭଲ ଜାଗା। ଆଉ ଗୋଟେ ଭଲ ପାହାଡ଼ ଗୋଟେ ଅଛି ସେଇଟା ପାଖା ଟିକେ ଦୂର ହବ। ପଚାଶ, ଷାଠିଏ କିଲୋମିଟର।
ଆଚ୍ଛା।
ଆଉ?
ଆଉ ତ ଆପଣ ତାହେଲେ ସେପଟେ ଖାଲିପ୍ ପାହାଡ଼, ପର୍ବତ ଏରିଆ ଆଉ ଏମତି ନେଚୁରାଲ୍ ଏଁ, ଏମତି ପ୍ରାକୃତିକ ସୌନ୍ଦର୍ଯ୍ୟ ଭୋ ଆଚ୍ଛା ବହୁତ୍ ଭଲ ଜାଗାରେ ରହୁଛନ୍ତି ଆଉ। ଆମର ଏପଟେ ଖାଲି ବହୁତ୍ ବଡ଼ ଘର ହେଇଚି ଉଁ ସହରଆଞ୍ଚଳଟାରେ ନା ଏତେ ସେ ସବୁ ଦେଖି ସେଉ ମିଳୁନି। ଆମେ ସେ ସବୁକୁୁ ବହୁତ୍ ମାନେ ଝୁରୁଚୁ ଦେଖିବା ପାଇଁ।
ତମେ ଆସିବ କେତେବେଳେ? ହେଲେ ବୁଲି ଆସିବ କୁଆଡ଼େ?
ହଁ ହଁ ନିଶ୍ଚୟ। ମୁଁ କେବେ ନା କେବେ ଯିବି ବୁଲିବା ପାଇଁ। ଆଉ ଯାହା ଯାହା ଅଛି ମୁଁ ଆପଣଙ୍କୁ ଗଲେ କଣ୍ଟାକ୍ଟ କରିବି। ଆଉ ଆପଣ? ଟିକେ ଗାଇଟ୍ କରିଦେବେ କେମିତି କଣ ବୁଲିବାର ଅଛି।
ହୁଁ। ଆଉ ଆଉ କଣ ଖବର? ଏବେ ଚାଷ ବାସ କରୁଛ ନା ନାଇଁ ବର୍ଷା?
ହଁ ଚାଷ ବାସ ତ ଆମର ଗାଁ ରେ ସବୁ ହୁଏ ମୁଁ ତ ଯେହେତୁ ଏଠି ସର ମୁଁ ଆଉ ବେଶୀ ସମୟ ଦେଇ ପାରୁନି ସେଠି କିନ୍ତୁ ଆମର ଏବେ ବଷ ର୍ଷା ଦିନ ହେଲାଣି ଧାନ ଲଗା ହବ। ଆଉ ଦି ତିନି ପ୍ରକାରର ଅ ପନିପରିବା ବି ଲଗା ହବ। ଆଉ ଏବେ ସବୁ ତଳି ରୁଆ ହେଇଛି।
ଘରେ ଚାଷ କରୁଛନ୍ତି ବୋଧେ ନାଇଁ କି?
ହଁ ଘରେ ଚାଷ କରୁଛନ୍ତି ଘରେ ଆମର ଟିକେ ଯୌଥ ପରିବାର ନା ତ ବହୁତ୍ ଲୋକ ଅଛନ୍ତି ଚାଷ ବାସ ଦାୟିତ୍ଵ ସବୁ ନେଇଛନ୍ତି ଆଉ ବର୍ଷ ସାରା ଏତେ ଖାଇବା ପିଇବାରେ ଅସୁବିଧା ହଉନି ଯେହେତୁ ଘରୁ ହିଁ ଧାନ ବାହାରି ଆସୁଛି ପନିପରିବା ବି ପ୍ରାୟ ଘରୁ ହିଁ ଆସି ଯାଉଛି ଯାହା ଖାଲି ତେଲ ମସଲା ଆମକୁ ଟିକେ କିଣିବାକୁ ପଡୁଛି।
ହୁଁ ହୁଁ ଆଉ? ଆଉ କଣ ତମର ପର୍ବପର୍ବାଣୀ କଣ ଯାତ୍ରା?
ହଁ ଏବେ ଏବେ ତ ପର୍ବପର୍ବାଣିୀ ଭଲ ଅଛି ଆଉ ଏବେ ପା ଖରେ ହିଁ ରଥଯାତ୍ରା ଅଛି ଯୋଉଟା କି ଓଡିଶାର ସବୁଠୁ ବଡ ପର୍ବ ଆଉ ପ୍ରଭୁ ଜଗନ୍ନାଥଙ୍କର ଅଛି ପୁରୀରେ ରଥ ଅ ଟଣା ହବ। ମୁଁ ଭାବୁଛି ଏଇଥର ଏଇ ବର୍ଷ ଯାଇକି ଟିକେ ଦେଖି ଆସିବି।
ରଥଯାତ୍ରା।
ରଥଯାତ୍ରା ଏକ ପର୍ବ? ଏହା ଦେଖିବାକୁ ଆସନ୍ତୁ ଆପଣ ବି ଆସନ୍ତୁ। ଏଇଠି ବହୁତ୍ ଭଲ ଲାଗିବ ରଥ ଯାତ୍ରା ଦେଖିବାକୁ ରଥ ଟାଣିବା ପାଇଁ।
ଏବେ ତ ବହୁତ୍ ଭିଡ ହଉଛି ସେଥିପାଇଁ ଯିବାକୁ ଡର ଲାଗୁଛି।
ହଁ ସେଇଟା ସତ ଭିଡ଼ହଉଛି ହଁ ଏଇପଟେ ବି ବହୁତ୍ ଭିଡ ଏଇ ରଥଯାତ୍ରା ପାଇଁ ଆଉ କଣ କହୁଛନ୍ତି?
ଆଉ ମୁଁ ତ ଏବେ ଅଫିସ୍ ରେ ଅଛି ତମେ କୋଉଠି ଅଛ?
ହଁ ଆଉ ଆପଣଙ୍କ ପଟେ କଣ କଣ ସବୁ ବୁଲିଆ ଅଛି କେବଳ ସେ ଯୋଉ ଝ ଗୁଡାକୁ ଛାଡିଦେଲେ ଆଉ କିଛି ଭଲ ଜାଗା ଅଛି? କୋରାପୁଟ ଏରିଆରେ କୋରାପୁଟ ସହରରେ ବହୁତ୍ ଭଲ ଭଲ ମନ୍ଦିର ଆଉ ଅ ଦର୍ଶନୀୟ ସ୍ଥାନ ଅଛି ମୁଁ ଶୁଣିଛି ମୁଁ ସେଇପ
ଏପଟେ ବି ଭଲ ମନ୍ଦିର ଗୁଡ଼ାକ ଅଛି ମନ୍ଦିର ହାଲୋ।
ହଁ ହଁ ଭାଇ ଶୁଣୁଛି କୁହନ୍ତୁ ହାଲୋ।
ମ ମନ୍ଦିର ଜଗନ୍ନାଥ ମନ୍ଦିର ଅଛି ଆଉ ଆମର ବରାଳଦେବୀ ମନ୍ଦିର ଅଛି। ଆଉ ଆମର ଭଲ ଡ୍ୟମ୍ ଗୋଟେ ଅଛି ଏଠେ ହାଲୋ।
ହଉ ଆପଣ ଏରିଆରେ ତାହେଲେ ମନ୍ଦିର ଭଲ ଦର୍ଶନୀୟ ସ୍ଥାନ ମନ୍ଦିର ଭଳିଆ ଅଛି।
ହୁଁ ଅଛି।
ହୁଁ। ଆମର ଏପଟେ ବି ଭଲ ବହୁତ ବହୁତ ଗୁଡାଏ ମନ୍ଦିର ଅଛି କିନ୍ତୁ ଯେହେତୁ ସବୁବେଳେ ଏଇ ଏ ମାନେ ଆମ ଏରିଆ ରେ ବହୁତ ଗୁଡ଼ାଏ ଏ ଗାଡ଼ି ଭିଡ଼ ହୁଏ। ତ ସେ ଭିଡ଼ ପାଇଁ ହିଁ ବହୁତ ଜାଗାକୁ ଯିବାକୁ ଇଚ୍ଛା ହୁଏନି ବେଳେବେଳେ। ଆଉ ଏମିତି କମ୍ ସମୟ ପାଉଛି, ହଁ
ଗାଡ଼ି ପାଇଁ ଆମର ବି ଏଇଠି ଯିବା ଆସିବା ଟିକେ ଅସୁବିଧା। ମାନେ ରାସ୍ତାରେ ଟ୍ରାଫିକ ଜାମ୍ ହେଇଯାଉଛି।
ଆ ଆପଣ କେମିତି ଏରିଆରେ ରହିବାକୁ ପସନ୍ଦ କରିବେ ମାନେ ସହରାଞ୍ଚଳ ନା ଗ୍ରାମାଞ୍ଚଳ ନା ଏମିତି ଟିକେ ମଝି ମଧ୍ୟମ ଧରଣର?
ଗ୍ରାମାଞ୍ଚଳ ହିଁ ସବୁଠୁ ଭଲ ଲାଗୁଛି ପାହାଡ଼, ପର୍ବତ, ଜଙ୍ଗଲ ଦେଖିବାକୁ।
ହଁ ସେପଟେ ଆମର ଅମ୍ଳଜାନ ବି ଏ ସେ ଗ୍ରାମାଞ୍ଚଳରେ କଣ ହେବ ପୁରା ଭଲ ଅମ୍ଳଜାନ ସେଇଠି ବଞ୍ଚିବା ଟା ବହୁତ ଭଲ ଲାଗିବ। ସହରାଞ୍ଚଳରେ ଏତେ ଗାଡି କଳକାରଖାନା ଏଇ ଧୂଆଁ ରେ ସବୁ ବଞ୍ଚେଇବା ଟା ବହୁତ କଷ କଟକର ହେଇ
ଆପଣ ଓଡ଼ିଶାରେ ଆଉ କଣ ସବୁ ଜାଗା ବୁଲାବୁଲି କରିଛନ୍ତି?
ଓଡ଼ିଶାରେ ଆମର କହିଲେ ବାଲିଗୁଡା, ବାଲିଗୁଡା ଜାଣିଛନ୍ତି?
ହଁ ଶୁଣିଛି।
ବାଲିଗୁଡ଼ା ତୁମୁଡ଼ିମ୍ଜ ସେପଟେ ଯେଉଁ କୋରାପୁଟ ଲାଇନ୍
କୋରାପୁଟ ଗୋଟେ ବେଲଘର ସେଠା ଗୋଟେ ଆମର କାଠ ବଙ୍ଗଳାଟେ ଅଛି। ସେଗୁଡ଼ାକ ସବୁ କାଠରେ ବନା ହେଇଛି।
ହଁ, ହଁ ବଢ଼ିଆ ତାହେଲେ।
ହୁଁ।
ତାହେଲେ ସେଇପଟେ ଏରିଆ ମୁଁ ବି ଯେତିକି ଶୁଣିଛି ଏତେ ତ ଭଲ କି ଯାଇନି କିନ୍ତୁ ଯେତିକି ଶୁଣିଛି କନ୍ଧମାଳ ଏରିଆ ଆଉ କୋରାପୁଟ ଏରିଆ ବହୁତ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ପୁରା ଭର ଭରପୁର ହେଇକି ଅଛି। ଆଉ ସେଇଠି ବେଶୀ ଏଇ ଗାଡି ମଟର ବି ଏତେ ଜାମ୍ ହଉନି। ତ ଚେଷ୍ଟା କରିବି ମୁଁ ସେତେବେଳେ କେବେ ଗୋଟେ ବୁଲିବାକୁ ଯିବା ପାଇଁ। ଆଉ ଏଇ କାମ ଦାମ ଭିତରେ ତ ଏତେ ସମୟ ଆଉ ଦେଇ ହଉନି। ତଥାପି କେତେବେଳେ ଛୁଟି ଦେଖିକି ମୁଁ ଯିବି ଆପଣଙ୍କ ଏରିଆକୁ ନିଶ୍ଚୟ।
ଆସନ୍ତୁ ସମସ୍ତେ ପରିବାର ସହିତ ସମସ୍ତେ ଆସନ୍ତୁ ବୁଲିବା।
ହଁ, ହଁ ଭାଇ ନିଶ୍ଚୟ। ଆଉ ଆଉ କୋଉ ପଟେ ବୁଲିଛନ୍ତି ଓଡ଼ିଶା ବାହାରେ କୁଆଡ଼େ ସବୁ ବୁଲିଛନ୍ତି?
ଓଡିଶା ବାହାରେ ହେଲେ ଆମର ଆନ୍ଧ୍ରପ୍ରଦେଶ, ଭାଇଜାକ୍ ସେପଟେ ଯାଇଛନ୍ତି?
ହ, ହଁ, ହଁ। ମୁଁ ସବୁ ଥରେ ଖଣ୍ଡେ ଯାଇଛି ଆନ୍ଧ୍ରପ୍ରଦେଶ ଥରେ ଯାଇଥିଲି। କୋଲକାତା ଥରେ ଯାଇଥିଲି କଲିକତା ଆଉ ମୋର ଆଗ କୁ ବି ପ୍ଲାନ୍ ଅଛି କେସଲା ବୋଲି ଗୋଟେ ଏରିଆରେ ଅଛି ଓଡ଼ିଶା ବାହାରେ ସେଇଟା ସେଠିକି ବି ଯିବାର ପ୍ଲାନ୍ ଅଛି ଅଫିସ କାମକୁ ବି ନେଇକି ଯିବାର ଅଛି ଆଉ ଏମିତି ମୁଁ ଭ୍ରମଣ ପାଇଁ ବି ଅ ଯୋଜନା କରୁଥିଲି ଏଇ ଗୋଟେ ଦୁଇ ତିନି ମାସ ମଧ୍ୟରେ
ହଁ।
ତ ଦେଖାାଯାଉ କଣ ହୋଉଛି। ସବୁ ଯୋଜନା ତ ଆଉ ସଫଳ ହେଇପାରୁନି କିନ୍ତୁ କିଛି ତ ଯୋଜନା ବନେଇକୁ ପଡିବ ବିନା ଯୋଜନାରେ ଆଉ ଉଁ ଜୀବନ ଆଗୁକୁ ବି ବଢି ପାରିବନି।
ହଁ ହଁ ଆଉ ପୁଅ ଝିଅ ଭଲ ଅଛନ୍ତି।
ହଁ ଘରେ ସମସ୍ତେ ସବୁ ଭଲ ଅଛନ୍ତି ଆପଣ ହେଇ ସାରିଲେଣି।
ମୁଁ ନା ହେବି।
ଆଛା ହୋଉ ଦେଖନ୍ତୁ ଭଲ ଗୋଟେ ଶାନ୍ତ ସରଳ ଶୁଶ୍ରଳ ଝିଅ ଦେଖିକି ବାହା ହେବେ। ଆଜ କାଲି ଯାହା ଅବସ୍ଥା ଏଇ ବାହାଘରର ସେ ସବୁ ଦେଖିଲେ ବାହାଘରକୁ ବି ଡର ଲାଗୁଛି। ତ ଯାହାକୁ ବି ଜୀବନ ସାଥିୀ ବାଛିବେ ବୋହୁତ ଭଲ ଭାବରେ ଦେଖି ଚାହିଁ ପରଖିକି ବାଛିବେ।
ହାଲୋ।
ଆଉ ଆ ହଁ ମୁଁ କହିଲି ଆପଣ ଆଉ ଗାଡି ଫାଡି ରଖିଛନ୍ତି ଯିବା ଆସିବା କେମିତି କରୁଛନ୍ତି ଅଫିସ କୁ।
ହଁ ଗାଡି ରେ ହିଁ ଯାଉଛି ପରା।
ଆଚ୍ଛା ହଁ ହଉ ଆଜିକାଲି ଯେତିକି ଗାଡ଼ି ହେଲାଣି ଏବେ ସବୁ ଅଁ ଯୋଉ ବିଦ୍ୟୁତ ପ୍ରବାହ ବାଲା ଗାଡ଼ି ବାହାର କଲେଣି ଏବେ ପେଟ୍ରୋଲ ପାଇଁ ଯୋଉ ସମସ୍ୟା ହୋଉଛି ଆହୁରି ଏବେ ନୂଆ ଗାଡ଼ି ଯୋଉ ବାହାର କରୁଛନ୍ତି ଫୁଣି ସେଟା ପେ ସମସ୍ୟା ହେଲେ କେମିତି କଣ ସେଇଟା ଆଗକୁ ଚଲେଇବେ ସେଇଟା ପାଇଁ ବି ଚିନ୍ତା ଲାଗିଲାଣି କାରଣ ଏଇ ଗ ଗତ ପାଞ୍ଚ ଛଅ ମାସରେ ମୁଁ ବି ଗୋଟେ ଗାଡ଼ି କିଣିଛି ଆଉ ସେଇଟା ଯଦି ପେଟ୍ରୋଲ ବନ୍ଦ ହେଇଯାଏ ତ ଅଁ ବୋହୁତ୍ ଅସୁବିଧା ହବ ଲାଗୁଚି କାରଣ ନୂଆ ଗାଡ଼ି କାହାକୁ ବିକିିବି ହେବନି ଆଉ ଘରେ ପଡ଼ି ପଡ଼ି ସିଏ ବି ଖରାପ୍ ହେଇଯିବ।
ଅହଁ। ଏବେ ନୂଆ ଟେ ଗାଡ଼ି କିଣିଚନ୍ତି।
ହଁ ମୁଁ ଗୋଟେ ନୂଆ ଗାଡ଼ି ଆଣିଥିଲି।
ଆ ଏଇ ପଟରେ ରାସ୍ତାଘାଟ ଦେଖିକି ନେଇ ଆସିଚି ଆଉ ଗ୍ରାମାଞ୍ଚଳକୁ ସେ ଗାଡ଼ି ନେଇକି ଗଲେ ସେ ଗାଡ଼ି ବୋହୁତ୍ କମ ଦିନରେ ପୁରା ଏଁ ଖରାପ୍ ହେଇଯିବ ଆହୁରି ତା ଉପରେ ବର୍ଷା ଦିନ। ସେଇଥିପାଇଁ ଏଇ ସହର ଅଞ୍ଚଳରେ ରହିଚି ବୋଲି ମୁଁ ସେଇ ଗାଡ଼ି କିଣିଦେଲି। ଯଦି ଗ୍ରାମାଞ୍ଚଳରେ ହେଇଥାନ୍ତା ମୁଁ ଆଉ ତାର ଅଁ ଉପଯୁକ୍ତ ବେ ବ୍ୟବହାର କରିପାରିିନଥାନ୍ତି।
ହୋଉ ଚାଲୁ ଆଗୁକୁ ତ ଚାଲିବ ଆଉ।
ହୁଁ ହୋଉ ଭାଇ ଆପଣଙ୍କ ସହିତ କଥା ହେଇଚି ବୋହୁତ୍ ଭଲ ଲାଗିଲା ଆଶା କରୁଚି ଆଉ କେବେ ଏବେ ଆମେ ଆଉ ଥରେ କଥା ହେବା କେବେ। ହୋଉ ଭାଇ ରହିଲି ଆଜ୍ଞା।